ଆଜ୍ଞା ବନ୍ଧୁ।
କଣ କରୁଛ ସାଙ୍ଗ?
କିଛି ନାଇଁରେ ବନ୍ଧୁ, ବିଛଣା ଉପରେ ବସି ମୋବାଇଲ ଦେଖୁଥିଲି। ତମେ କଣ କରୁଛ?
ମୁଁଭି ସେମିତି। କିନ୍ତୁ ଗୋଟେ କଥା ମୋ ମନକୁ ଆସିଲା। ସେଥିପାଇଁ ତମକୁ ମୁଁ ଫୋନଟି କଲି।
ଆଚ୍ଛା କହୁନ କଣ ଭାବୁଛ।
ହଁ ତମକୁ କଣ ଲାଗୁଛି ବନ୍ଧୁ ।ମୋବାଇଲ ଆମ ଜୀବନକୁ ଅଧିକ ସହଜ କରୁଛି, ନା ଅଧିକ ଅସୁବିଧା ସୃଷ୍ଟି କରୁଛି।
ବହୁତ ଭଲ ପ୍ରଶ୍ନ ପଚାରିଲ ସାଙ୍ଗ। ମତେ ତ ଲାଗୁଛି ମୋବାଇଲ ଦୁଇ ପ୍ରକାରରେ ପ୍ରଭାବ ପକାଉଛି।
କେମିତି।
ଦେଖ ଆମେ ଯେତେବେଳେ ବିଦ୍ୟାଳୟରେ ଥିଲୁ। ସେତେବେଳେ କୌଣ ସି କିଛି ଜିନିଷ ଦରକାର ଥିଲେ! ଆମେ ଲାଇବ୍ରେରୀ କୁ ଯାଉଥିଲୁ ପଢିବା ଲାଗି। କିନ୍ତୁ ଏବେ ଦେଖ। ମୋବାଇଲ ଦ୍ଵାରା କିଛି ସେକେଣ୍ଡ ରେ ପିଲାମାନଙ୍କୁ ମିଳି ଯାଉଛି ସବୁ ଜିନିଷ। ସ।
ଆଜ୍ଞା ଆଜ୍ଞା! ଠିକ କଥା ଟିକେ କହିଲ ମୁଁ ବି ଅନେକ ସମୟରୁ ପାଠ ପଢିବାକୁ ପାଠ ପଢିବା ପାଇଁ ଭିଡିଓ ଦେଖେ ବନ୍ଧୁ।
ହ ଆଜ୍ଞା ବନ୍ଧୁ! ମୁଁ ବି ସେୟା ହିଁ କରେ, ବିଶେଷ କରି ଯେତେବେଳେ ମୁଁ ଗଣିତ ଆଉ ବିଜ୍ଞାନରେ କିଛି କଠିନ ଜାଗାରେ ଲାଖିଯାଏ। ମୁଁ ସେଇ ସମୟରେ ମୋବାଇଲ ର ସାହା ଯ୍ୟ ନେଇଥାଏ।
ତାହେଲେ ବନ୍ଧୁ ତମେ ବି ମୋ ଭଳିଆ ମୋବାଇଲ ଦେଖୁଛ।
ଆଜ୍ଞା ବନ୍ଧୁ କଣ କରିବି।
ତାହେଲେ ତ ମୋବାଇଲ ଆମର ବହୁତ ଉପକାରିତା କରୁଛି ବନ୍ଧୁ
ଉପପକରିିତ ନିଶ୍ଚିତ କିନ୍ତୁ ସମସ୍ୟା ଅନ୍ୟ ଜାଗାରେ ଅଛି।
କଣ ସମସ୍ୟା ବନ୍ଧୁ
ମୋବାଇଲକୁ ଯେତେ ନିୟନ୍ତ୍ରଣ କରିବା କଥା ସେତିକି କରିପାରୁନାହାନ୍ତି ବନ୍ଧୁ
ହଁ ବନ୍ଧୁ ଏଇଟା ସତତ କଥା
ଦେଖ ଯେମିତି ତମେ ଗୋଟେ ଘଣ୍ଟା ପାଠ ପଢ଼ିବାକୁ ମୋବାଇଲ ଖୋଲିଲ।
ଆଜ୍ଞା ବଧୁ
କିନ୍ତୁ ହଠାତ୍ ଗୋଟେ ସନ୍ଦେଶ ଉପରୁ ଟୁଙ୍ଗ କରିକି ଆସିଲା
ପରେ ଆଉ ଗୋଟେ ଭିଡିଓ ବନୁିବୁ।
ସେମିତି ଗୋଟେ ଭିଡିଓ ଦେଖୁ ଦେଖୁ କେମିତି ଘଣ୍ଟେ କୁ ଅଧଘଣ୍ଟା ହେଇଯିବ ବୁଝିପାରୁଛ
ହଁ ବନ୍ଧୁ ଠିକ କଥା ଟିକେ କହିଲ ମୁଁ ମଧ୍ୟ ଅନେକ ଥର ଏମିତି କରିଛି। କେବେ କେବେ ଭାବୁଛି ମାତ୍ର ପାଞ୍ଚ ମିନିଟ ଦେଖିବେ କିନ୍ତୁ ଏକା ଘଣ୍ଟା ଧରିକି ମୁଁ ଦେଖି ପକଉଛି ବନ୍ଧୁ
ଏଇଟା କେବଳ ତୁମର ନୁହେଁ ଅଧିକାଂଶ ଯୁବକ ଆଉ ଯୁବତୀଙ୍କର ଏଇ ଗୋଟେ ହିଁ ସମସ୍ୟା
ହ ତେବେ ଦୋସ ମୋବାଇଲ ର ଆମର ବନ୍ଧୁ ତୁ କି କହିପାରିବୁ
ମୋତେ ତ ଲାଗୁଛି ଅଧିକା ଦୋଷ ଆମର
କେମିତିକା ବନ୍ଧୁ
କେମିତି ଆଉ କଣ କହିବି ଛୁରୀରେ ଫଳ ଚୁରୀରେ ଫଳ କଟୁ କିମ୍ବା ଫଳ ଛୁରୀରେ କଟୁ ଆଜ୍ଞା ଦୋଷ ତ ଆମର ହି
ଆଜ୍ଞା ଆଜ୍ଞା ନା
ହଁ ସେମିତି ମୋବାଇଲ ମଧ୍ୟ ଗୋଟେ ଉପକରଣ ଆମେ କେମିତି ବ୍ୟବହାର କରୁଛୁ ସେଇଟା ମୁଖ୍ୟ କଥା।
ବହୁତ ଭଲ ଉଦାହରଣ ଦେଲ ବନ୍ଧୁ।
ଆଉ ଗୋଟେ କଥା ଜାଣିଚ?
କଣ ବନ୍ଧୁ?
ପୂର୍ବରୁ ସନ୍ଧ୍ୟା ସମୟରେ ପିଲାମାନେ ପଡ଼ିଆରେ ଖେଳୁଥିଲେ।
ହଁ ବନ୍ଧୁ।
ଏବେ ତ ଅଧିକାଂଶ ପିଲା ଘର ଭିତରେ ବସି ମୋବାଇଲ ଚଲଉଛନ୍ତି।
ସତରେ ବନ୍ଧୁ ଆମ ପିଲା ଦିନରେ ଆମେ କ୍ରିକେଟ, କବାଡି, ଲୁଡୁ ଫୁଟବଲ ସବୁ ଖେଳୁଥିଲୁ।
ଆଉ ଏବେ ଦେଖ ଅଧିକାଂଶ ପିଲା ତ ସେଇ ମୋବାଇଲ ଭିତରେ ମାଗଣା ନିଆଁ ଖେଳୁଛନ୍ତି।
କିଛି ଜଣ ପବଜି ବି ଖେଳୁଛନ୍ତି ବନ୍ଧୁ।
ଆଜ୍ଞା ବନ୍ଧୁ କଣ ଆଉ କରି ହବ।
ତ ତମକୁ କଣ ଲାଗୁଛି? ଏହା ଶରୀର ଉପରେ ପ୍ରଭାବ ପକଉଛି କି?
ନିଶ୍ଚୟ ଭାବିବାର କଣ ଅଛି।
କେମିତିକା ବନ୍ଧୁ ମତେ ଟିକେ କହିଲ।
ଦୌଡୁଥିଲେ ଖେଳୁଥିଲେ ଶରୀର ସୁସ୍ଥ ରହୁଥିଲା।
ହଁ ବନ୍ଧୁ।
କିନ୍ତୁ ଏବେ ଅଧିକ ସମୟ ଏକା ଜାଗାରେ ବସି ରହିଲେ ଶାରୀରିକ ଚାଳଚଳା କମି ଯାଉଛି ବୁଝ୍ ଝି ପାରୁଛନ୍ତି।
ଆଜ୍ଞା ବନ୍ଧୁ ସେଥିପାଇଁ ଅନେକ ଲୋକ କମ ବୟସରେ ଥକି ଯାଉ ଥୁବା କଥା କହୁଛନ୍ତି ଆଉ।
ଠିକ୍ କଥା କହିଲ ବନ୍ଧୁ।
ଆଉ ଆଖି ଉପରେ ମଧ୍ୟ ପ୍ରବଳ ପ୍ରଭାବ ବଢୁଛି ବ
ଠିକ୍ କଥା ମୁଁ ନିଜେ ବି ଦେଖିଛି ଅନେକ୍ ଲୋକ ରାତିରେ ଡେରି ପର୍ଯ୍ୟନ୍ତ ମୋବାଇଲ ଦେଖନ୍ତି ।
ମୁଁ ମଧ୍ୟ କେବେ କେବେ ସେମିତି କରି ପକାଏ ବନ୍ଧୁ।
ପରେ ସକାଳେ ଉଠିବାକୁ କଷ୍ଟ ହୁଏ ନା?
ବହୁତ୍ କଷ୍ଟ ହୁଏ ବନ୍ଧୁ।
ଦେଖିଲ ତ ମୋବାଇଲ ର ଅଧିକ ବ୍ୟବହାର ନିଦ୍ରା ଉପରେ ମଧ୍ୟ ପ୍ରଭାବ ପକାଏ।
କିନ୍ତୁ ବନ୍ଧୁ ମୋବାଇଲ ର ବହୁତ ଭଲ ଦିଗ ମଧ୍ୟ ରହିଛି। ଁ
ନିଶ୍ଚିନ୍ତ ଅଛି।
ଫର ଘରେ ରହିଥିବା ବେଳେ ଆମେ ଦୂରରେ ଥିବା ବନ୍ଧୁ ସହ କଥାବାର୍ତ୍ତା କ ରି ପାରୁଛେ ନା ନାଇଁ ଯେମିତି କି ତମେ ଆଉ ମୁଁ।
ଏଇଟା ତ ବହୁତ ବଡ ସୁବିଧା।
ପୂର୍ବରୁ ଚିଠି ଲେଖି ଅପେକ୍ଷା କରିବାକୁ ପଡୁଥିଲା ବନ୍ଧୁ ଯେମିତି ମୁଁ ଥରେ ଆପ ଣଙ୍କୁ ଚିଠି ଲେଖି ଥିଲି କିନ୍ତୁ ଆପଣ ବର୍ଷେ ବର୍ଷ ଧରି ମୋ ଚିଠିର ଉତ୍ତର ଦେଲେନି। ସେଇ ଏମିତି ଦେଖିବାକୁ ଗଲେ ଆପଣଙ୍କୁ ଆଉ ଜଣେ ବି ସଙ୍ଗିନୀ ଆପଣଙ୍କର ଚିଠି ଲେଖି କିନ୍ତୁ ଆପଣ ତାଙ୍କର କଣ କଲେ ସେ ଆପଣଙ୍କୁ ଆଜି ପଠାଇଲା ଆପଣ ସାଙ୍ଗେ ସାଙ୍ଗେ ଦି ଦିନ ତିନି ଦିନ ପରେ ତାଙ୍କୁ ଚିଠିର ଉତ୍ତର ଦେଇଦେଲେ। କିନ୍ତୁ ମତେ ଦେଲେନି କଣ କରିବା ବନ୍ଧୁ?
କଣ କରିବି ବନ୍ଧୁ ସେତେବେଳେ ଟିକେ ବ୍ୟସ୍ତ ଥିଲି ମୁଁ ଆଉ ଆପଣଙ୍କ ସାଙ୍ଗରେ କଥା ହେଇ ପାରିଲିନି। ବନ୍ଧୁ କିନ୍ତୁ ଏବେ ଦେଖ ସଙ୍ଗିନୀଙ୍କ କଥା ଟିକେ ଅଲଗା ବନ୍ଧୁ ସେ ଟିକେ ଆମ ଘର ପାଖରେ ରହୁଥିଲେ ବୁଝନ୍ତୁ ଟିକେ ତ ତାଙ୍କୁ ସାଙ୍ଗେ ସାଙ୍ଗେ ଆସି ଯାଉଥିଲା। କିନ୍ତୁ ଏବେ ଦେଖ ମୁଁ ତମକୁ ମୁହୂର୍ତ୍ତକେ ତମ ପାଖକୁ ଯଦି କିଛି ଯେ ଦବା ପାଇଁ ଚାହୁଁଛି ଗୋଟେ ମୁହୂର୍ତ୍ତ କେ ତମ ପାଖରେ ପହଞ୍ଚି ଯାଉଛି
ହଁ ବନ୍ଧୁ କରୋନା ସମୟରେ ତ ମୋବାଇଲ ବହୁତ ସାହାଯ୍ୟ କରିଥିଲା। କହିବାକୁ ଗଲେ କରୋନା ସମୟରେ ମୁଁ ମୋବାଇଲ ର ବବହାର କରିବା ଜାଣିଲି
ଠିକ କଥା ବନ୍ଧୁ, ଠିକ କଥା ବନ୍ଧୁ ସ୍କୁଲ ବନ୍ଦ ଥିବା ମଧ୍ୟରେ, ଆମେ ବହୁତ ମାନେ ଭଲ୍ ସେ ପାଠ ପଢା କରୁଥିଲେ। ମୋବାଇଲ ସାହାଯ୍ୟ ରେ
ଏଁ ଆପଣ ମୋବାଇଲରେ ପାଠ ପଢୁଥିଲେୁ କରୋନା ଟାଇମରେ
ସେଇ ସମୟରେ ସେଇ ସମୟରେ ତ ଘର ଲୋକ ମୋବାଇଲ ଦେଇଥିଲେ ନା ପାଠ ପଢିବା ଲାଗି ତ
ନା ବନ୍ଧୁ ମୁଁ ସେଇ ଟାଇପର ନଷ୍ଟ ହେଇଗଲି ବନ୍ଧୁ ଯାହା କହୁଛ କୁହ ମତେ ସେଇ ଟାଇମ ରେ ମୋବାଇଲ ପୁରା ଖରାପ କରିଦେଲା ହଁ
ଆଜ୍ଞା ବନ୍ଧୁ ମୁ ବି ଆପଣଙ୍କ ସହ ସହମତ
ଆପଣ ଏବେ କହୁଥିଲୁ ଆପଣ ପାଠ ପଢିନଥୀଲେ
କଥାଟିକୁ ବୁଝନ୍ତୁ ବନ୍ଧୁ ଟିକେ ଉପରକୁ ଆସନ୍ତୁ
ଓହୋ ଯଦି ମୋବାଇଲ ନଥାନ୍ତା ବହୁତ ଅସୁବିଧା ହେଇଥାନ୍ତା ବନ୍ଧୁ
ସେଇଥିରେ ତ ମୁଁ ବି ସହମତ।
ତବେ ଆମ ପାଇଁ ମୁଖ୍ୟ କଥା କଣ ?
ସନ୍ତୁନା
ସନ୍ତୁଳ ନା।
ହଁ, ଯେତେବେଳେ ଯେତିକି ଦରକାର ସେତିକି ବ୍ୟବହାର କରିବା।
ହ ଭାଇ ବହୁତ ଭଲ କଥା ବନ୍ଧୁ।
ଖାଦ୍ୟ ଅଧିକା ଖାଇଲେ ମଧ୍ୟ ଅସୁବିଧା ହୁଏ ନା,
ହଁ।
ନିଦ୍ରା ବି ଅଧିକ ହେଲେ ମଧ୍ୟ, ଅସୁବିଧା ହୁଏ।
ସେମିତି ମୋବାଇଲ ର ଅଧିକ ବ୍ୟବହାର କଲେ ମଧ୍ୟ ଅସୁବିଧା ସୃଷ୍ଟି କରେ।
କଣକୁ ଦେଖୁ।
ଆଉ ଗୋଟେ କଥା କହିବି?
ନିଶ୍ଚୟ କୁହ।
ଆଜିକାଲି ଅନେକ ଲୋକ ନିଜ ତୁଳନାରେ ଅନ୍ୟ ମାନଙ୍କର ଜୀବନରେ ଦେଖି ଅଧି ଚିନ୍ତା କରୁଚନ୍ତି।
ଆଜ୍ଞା ଆଜ୍ଞା ସେମାନେ ତାଙ୍କଠୁ ମୋଟି ଫାଏ ଠିକ କରୁଛନ୍ତି ଏଇଟା କ, ଣ ପାଇଁ କହିଲୁ।
ଦେଖ ମୋବାଇଲ ଲୋ ଅନ୍ୟମାନଙ୍କ ଫଟୋ, ସଫଳତା ଆଉ ଯେମିତି ଦେଖିବାକୁ ଗଲେ ଯେ ଆଗୁ ଯାହା ବଢ଼ୁଚି ତାକୁ ଦେଖି ସମୟ ଲୋକ। ନିଜକୁ ୱ ଛୋଟ ମନେ କରୁଚନ୍ତି।
ହଁ ବନ୍ଧୁ ମୁଁ ମଧ୍ୟ ଏଇଟା ଅନୁଭବ କରିପାରୁଛି।
କରିବା କଥା କିନ୍ତୁ ଆମେ ଗୋଟେ କଥା ଭୁଲି ଯାଉ।
କଣ କରୁଥେଲୁ।
ମୋବାଇଲରେ ସମସ୍ତେ ନିଜ ଜୀବନର ଖୁସି ର ମୂହୁର୍ତ୍ତ ଦେଖାନ୍ତି। ଦୁଃଖ କଷ୍ଟ କମ୍ ଦେଖାନ୍ତି।
ହଁ ବନ୍ଧୁ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ଆପଣ।
ଆଜ୍ଞା ବନ୍ଧୁ। ସେଥିପାଇଁ ତୁଳନା କରିବା ଉଚିତ ନୁହଁ, ବୁଝିପାରୁଛନ୍ତି ତ ।
ଆଜ୍ଞା ଆଜ୍ଞା ତେବେ ଛତରା ମାନଙ୍କ ପାଇଁ ଆପଣଙ୍କର ପରାମର୍ଶ କଣ?
ଛାତ୍ର ମାନଙ୍କ ପାଇଁ ପରାମର୍ଶ ଏଇଆ ଯେ ସେମାନେ ଯେତିକି ସମୟ ତାଙ୍କ ମୋବାଇଲ ଟି ଦରକାର ତାଙ୍କର ପ୍ରଶ୍ନ ଉ ଦୂର କରିବା ଲାଗି ସେମାନେ ସେତିକି ହି ମୋବାଇଲ ଚଲେଇବା କଥା। ଛାତ୍ର ମାନେ ଏତିକି ସମୟ ଯଦି ଅଧିକା ମୋବାଇଲ ଚଲେଇବେ ବୁଝିପାରୁଛନ୍ତି ତାଙ୍କ ପାଇଁ ଖରାପ । ହବ ନା ବୁଝନ୍ତୁ।
ଆପଣ ମୋ କଥାରେ ସହମତ ତ?
ଆଜ୍ଞା ବନ୍ଧୁ ଠିକ୍ କଥା।
ସେଇଟା ହିଁ ତ କଥା ଆଉ ତାହେଲେ ଆପଣ ବି ତ ମୋବାଇଲ କୁ ଅଧିକା ଚଲାଉଛନ୍ତି। ଆପଣ ଟିକେ ନିୟନ୍ତ୍ରଣ କରନ୍ତୁ।
ଆପଣ ଯେପରେ କହିଲେଣି ମତେ କକୁ ଦେବେ ମୁଁ କେବେ ଆପଣଙ୍କ କଥାକୁ କାଟିପାରେ ବନ୍ଧୁ। ହଁ ବନ୍ଧୁ ତମର ପରିସମତି ଘଟିଲାଣି ମୁଁ ରଖୁଛି।
ଆଜ୍ଞା ବନ୍ଧୁ।